ହାଲୋ।
ହ୍ୟାଲୋ
ଆଜ୍ଞା ମ୍ୟାମ୍ ନମସ୍କାର। ମୋ ଭଏସ୍ ଆପଣଙ୍କୁ ଶୁଭୁଛି ନା ପୁରା କ୍ଲିୟର?
ଆଜ୍ଞା କ୍ଲିୟର ଶୁଣାଯାଉଚି।
ଆଜ୍ଞା ଆଉ କଣ କରୁଥିଲେ?
ଏଇ ହିଁ ରୋଷେଇ ବାସରେ ଟିକେ କାମ ଚାଲିଥିଲା, ଆଉ!
ଆଚ୍ଛା ଆଉ ରୋଷେଇବାସ ସବୁ ସରିଲାଣି? ମୁଁ ବି କାମ ସବୁ ସରିଲାଣି କାମ ସାରିକି ବସିଚି।
ନାଇଁ ମୋର ସାରିନି, ଛୋଟ ଛୁଆ ଅଛି ତ ତ ରୋଷେଇଟା ଅଧା ହେଇଛି
ତ ଛୋଟ ଛୁଆ ଯୋଉ ଅଛି କେତେ ବର୍ଷର ପୁଅ ଆପଣଙ୍କର?
ପୁଅକୁ ଅଢ଼େଇ ବର୍ଷ ଆଜ୍ଞା।
ଆଛା, ସିଏ ଆପଣ ଯୋଉ ସକାଳେ ତାକୁ କଣ ଆଜ୍ଞା, ଆଜ୍ଞା, ଆଜ୍ଞା। ଆପଣ ସକାଳେ ଯୋଉ ଦଉଛନ୍ତି ଖାଇବା ପାଇଁ କଣ ଦଉ
ସକାଳେ ପୁଅକୁ ଛତୁଆ ଦିଏ। ନର୍ମାଲ ସକାଳୁ ଛତୁଆ ହିଁ ଦିଏ। ହଁ
କଣ ଦିଅନ୍ତି? ଆଉ କ୍ଷୀର ନା ପ୍ରୋଟିନ୍ ପାଉଡ଼ର?
ନାଇଁ ନାଇଁ ମୁଁ ପ୍ରୋଟିନ ପାଉଡ଼ର କିଛି ଦିଏନି, ନର୍ମାଲ ମାନେ କଣ କହିଲେ ଘର ତିଆରି ଯେ ତିକ ଜିନିଷ ସେ ସବୁ ଜିନିଷ ହିଁ ପକାଏ। ବାକି ଡ଼କ୍ଟର ମନା କରିଛନ୍ତି, ହଁ ଛତୁଆରେ କ୍ଷୀର, ବିସ୍କୁଟ୍ ଏଇ ଦି ଦୁଇଟା ହିଁ ଆଡ଼୍ କରେ।
ଆଚ୍ଛା ଛତୁଆରେ କଣ ସବୁ ପକେଇକି କରୁଚନ୍ତି।
ଛତୁଆରେ ଆମେ କଣ ଚ଼ୁଡା ଦେଲେ, ଏଇଟା ତ ସାଧାରଣତଃ ସମସ୍ତେ ଦେଇଥାନ୍ତି। ଆଉ ଗହମ, ଚାଉଳ,
ଛୋଟ ଛୋଟ ପିଲା ଅଢେ଼ଇ ବର୍ଷର ପିଲା ଗହମ ଦେଲେ ଚଳିବ?
ଅଂଟି ଆଜ୍ଞା ହଁ କୁହନ୍ତୁ।
ମୁଁ କହିଲି ଅଢ଼େଇ ବର୍ଷର ପିଲା ଗହମ ଦେଲେ ଚଳିବ?
ହଁ ଚଳିବ। ତ ପୁଅକୁ ମୁଁ ପ୍ରାୟ ନ ମାସ ଦଶ ମାସରୁ ହିଁ ଗହମ ଆଡ଼ କରିଥିଲି। ମାନେ ଆପଣ ଆପଣ ଯଦି ଚାହିଁବେ ନା ଧୀରେ ଧୀରେ ମାନେ ଗୋଟେ ଛୁଆକୁ ଆମେ ଯଦି ଏକାଥରେ ଛଅ ମାସରୁ ସବୁ ଜିନିଷ ଟା ପକେଇକି ଦେଇଦବା ଉଁ ଛୁଆ ସେ ଟା କଣ କି ହଜମ କରିପାରିବନି ଖାଦ୍ୟ ଟାକୁ ଭଲସେ। ଆମେ ଧର ଆଜି ଧର ଖାଲି ଚ଼ୁଡା ଦେଲେ ନୂଆ ନୂଆ ଷ୍ଟାର୍ଟିଂ ରୁ।
ହୁଁ ହୁଁ।
ରେ ଧୀରେ ଧୀରେ। ଏ ମାନେ ଅନ୍ୟ କିଛି ଜିନିଷ ଥର ଆଡ଼ କଲେ ଯେମିତି ହଉ କାଜୁ ହଉ। କି ଆଲମଣ୍ଡ ହଉ ତାପରେ ସେମିତି ଧୀରେ ଧୀରେ ସବୁ ଜିନିଷଟଡା
ଯଦି ଆପଣ ଯଦି ଆପଣ ଗୋଟେ ଏଟେ କିଛି ଚୂଡ଼ାର ଏବେ ଛତୁଆ ବନାଉଛନ୍ତି ତା ଦେହରେ ଆପଣ ଗହମ କେତେ ଦେଉଛନ୍ତି? ହ୍ୟାଲୋ ହଁ ଯଦି ଯ ଯଦି ଆପଣ ଗୋଟେ କେଜି ଚୂଡା ଏବେ ପକଉଛନ୍ତି ତ ତା ଦେହରେ ଗହମ କେତେ ପରିମାଣ ର ନେଉ
ଆଜ୍ଞା। ଗହମ ଶହେ ଗ୍ରାମ ର ନର୍ମାଲ।
ସୁ ମାନ ଗୋେ କେଜି ନା ଶହେ ଗ୍ରାମ।
ଶହେ ଗ୍ରାମ ଆମେ ସବୁ ପ୍ରକାର ଜିନିଷ ପକେଇବେ ନା ପ୍ରୋଟିନ ର ଯେତିକି ଆବଶ୍ୟକ।
ଆଜ୍ଞା ଆଉ ସୋଲା ସୋଲା ପକାଉଛନ୍ତି ବୁଟ ଯୋଉ ବୁଟ ସୋଲା।
ହଁ ଆପଣ ଚାହିଁଲେ ସୋଲା ଯୋଉଟା ଆସୁଛି ଆମର କିଣା ସୋଲା ଭଜା ସୋଲା ହଉ। ଯେମିତି କିି ଅଙ୍ଗନବାଡିରେ ନର୍ମାଲ ଦିଆ ହଉଛି ସେଇଟା ପକେଇ ପାରିବେ ନାଇଁ ତ ଯଦି କିଣକି ପକେଇ ପଲେ ପକେଇ ପଲେ। ବୁଟ ଯାଇ ବି ଆମେ ପକେଇ ଦଉଛେ। ହଁ ବୁଟ ଯାାଇ ବି
କଣ କି ଚାରି ମାନେ ମାନେ ପୁଅ ହେଇଗଲାଣି ବହୁତ ବଡ। କିନ୍ତୁ ମୁଁ ଗହମ ଟାକୁ ତାକୁ ତା ଚୁଡା ଗୁଣ୍ଡ
ମତେ ଶୁଣା ଯାଉ ନାହିଁ। ହଁ ମଝିରେ ମଝିରେ ଶୁଣା ଯାଉନି ଆପଣଙ୍କ ଭୋଇସ ଟା ପୁନହ
ଆଜ୍ଞା ଏ ଏବେ ଶୁଭିଲା ତ। ଏବେ ଶୁଭିଲା ତ ହଁ ମୁଁ ମୋ ପୁଅ ହେଇଗଲାଣି ଆସି ଆଠ ଆଠ ନଅ ବର୍ଷର କିନ୍ତୁ ମୁଁ ଛୋଟବେଳୁ ଗହମଟା ଦେବାକୁ ଡରିଲି। ଯୋଉଟା କି କହିଲି ପୁଅ ହେଇଗଲାଣି ମୋର ଆଠ ନଅ ବର୍ଷର। କିନ୍ତୁ ମୁଁ ଛୁଆ ବେଳୁ ଗହମଟା ଦବାକୁ ଡ଼ରିଲି ଆଉ ଯୋଉଟା କି ଆଜି ଯାକେ ମୁଁ ତା ଛତ ତ ପରେରେ ଗ ଗହମଟା ଆଡ଼ କରିାରିଲିନି।
ହଁ।
ବୁଝିଲେ କି ତ ସେଇଟା ମୁଁ ପଚାରୁଥିଲି କି ଆମେ ଯଦି ଏବେ ଆରମ୍ଭ କରିବା ନାଇଁ ମୁଁ ଦେଇନି ଆଜି ପର୍ଯ୍ୟନ୍ତ ଦେଇ ପାରିଲିନି ଡରିଲି କାଳେ ଛା ବୁଡିବ କି ହଜମ କରିପାରିବନି। ବୁଝିଲେ କି ତ ଏବେ ଯଦି ମୁଁ ଭାବୁଛି ଚୁଡାରେ ଟିକେ ଅଳ୍ପ ଟିକେ ମିଶେଇକି ଦେଖିବି ହଉଛି କି ନାଇଁ।
ମଝିରେ ମଝିରେ ଟିକେ
ଆପଣଙ୍କର ନେଟୱାର୍କ ନାହିଁ ମୁଁ ଠିକ ଜାଗାରେ ଅଛି ଆପଣ ଟିକେ ନେଟୱାର୍କ ଆସନ୍ତୁ। ଆପଣ ଟିକେ ନେ
ଆଜ୍ଞା ପୁରା ଖୋଲା ଜାଗାରେ। ହଁ ପୁରା ବାହାରେ ଅଛି ମୁଁ ହଁ ଏବେ ଶୁଣ ଯାଉଛି ପୁରା କ୍ଲିଅର କୁହନ୍ତୁ।
ଠିକ୍ ଅଛି ଠିକ ଅଛି ତ ମୁଁ ସେ ଭାବୁଛି କି ଏବେ ଟିକେ ଏବେ ଟିକେ ଗହମଟାକୁ ଛତୁଆରେ ଆଡ଼୍ କରିବି ମାନେ ଗହମଟା
ହଁ ହଁ ଦେଖନ୍ତୁ ଆମେ ଛୁଆକୁ ପୁଅକୁ ରୁଟି ବି ଦଉଥିବେ।
ଆଜ୍ଞା।
ରୁଟି ଦଉଥିବେ ରୁଟି ଟା ତ ସେଇ ଗହମରୁ ପ୍ରସ୍ତୁତ ନା ହଁ ତ ଏଇଟା ଆମେ କଣ ଘରୋଇ ଖାଦ୍ୟ ତିଆରି କରୁଛ ସେଇଟା ମେସିନ୍ ତିଆରି କରୁଛି ହେଲା କିି। ତ କିଛି ଅସୁବିଧା ହବନି ଛାତି ପୋଡିବନି ଆର୍ ଆପଣ ଦିଅନ୍ତୁ ଭଲ ହବ। ତା ଦିଏରେ ଛତୁଆରେ ଯଦି ଚାହିଁବେ ମଖାନା ବି ପକେଇ ପାରିବେ ଆପଣ-
ମଖାନା ତ ଦେଇଚି ଡ୍ରାଏ ଫୁଡ୍ସ ଉପରେ ସବୁ ଜିନିଷ ଦେଇଚି କିନ୍ତୁ ମୁଁ ଗହମ ଟାକୁ ଜମା ଆଜି ପର୍ଯ୍ୟନ୍ତ ବି ମାନେ ଆଠ ନଅ ବର୍ଷ ପିଲା ହେଲାଣି ମୁଁ କିନ୍ତୁ ଗହମଟା ଜମା ଆଡ଼୍ କରିନି
ଅ ହ ମାଣ୍ଡିଆ ଦଉଚନ୍ତି ମାଣ୍ଡିଆ
ହଁ ମାଣ୍ଡିଆ ଦଉଚି ମାଣ୍ଡିଆ ମୁଗ ଟିକେ ମିଶାଏ ଚାଉଳ ଟିକେ ମିଶାଏ
ହଁ
ଏସବୁ ମିଶାଏ କିନ୍ତୁ ଗହମ ଟାକୁ ଦେଇନି ଦେଖିବା ଟ୍ରାଏ କରିବି। ଆଉ ତାପରେ ଦିପହରେ କଁ ଭାତ ଖାଏ ନା ସିଝା ଯେମିତି ପରିବା ସିଝା ଡାଲି ଏ ସବୁ ଦଉଚନ୍ତି?
ବର୍ଷ ହେଲାଣି ନା ଆମୁକୁ କଣ ଡାକ୍ତର କହୁଚନ୍ତି ତୁମେ ସବୁ ତାଙ୍କୁ ଚୋବେଇକି ଖାଇବା ଖାଦ୍ୟ ଗୁଡା ଦିଅନ୍ତୁ - ମାନେ ତାକୁ ସିଝା ଖାଦ୍ୟ ଟା ଆଉ ଦିଅନ୍ତିନି। ମନା କରୁଚନ୍ତି ଭାତ ହଁ ଭାତ, ଡାଲି, ଭଜ ଯାହା ଯାହାବି ଆପଣ ଖାଉଚନ୍ତି ଉ ସେଇ ଖାଦ୍ୟ ଆପଣ ଦେଇପାରିବେ।
ଆଚ୍ଛା ସିଏ ଯେବେ ତ ସବୁ ଜିନିଷ ରେକଗନାଇ ମାନେ ଶୁଣି ପାରିଲ ଇଏ କରିବନି ସବୁ ଜିନିଷ - ସ ଆମର ବୁଝିବା ଭଳିଆ ଟିକେ ଟିକେ ହଁ ତ କହିଲେ ହଁ ଯୋଉଁ ଫୋନରେ ଯେଉଁ ଭିଡ଼ିଓ ସବୁ ଏସବୁ ଦେଖୁଚି ନା?
ନାଇଁ ନାଇଁ ଫୋନ ଦେଖୁଥିଲା ତାର ବାବା ଦେଖାନ୍ତି ତ ମୁଁ ସେଇଟାକୁ ଟିକେ ମନା କରେ। କାହିଁକି ନା ଛୁଆ ଯଦି ଆମର ଫୋନ ଟା ଦେଖୁଚି ନା ଟିକେ କଥା କହିବାଟା ଟିକେ ଦୂର ମାନେ ବହୁତ ଲେଟ୍ ହଉଚି ଡେରି ହେଇଯାଉଚି ତ ମୁଁ ସେଟା ଚାହିଁଲି କି ଟିକେ ଫୋନ ଟା କେମିତି ଦୂରେଇକି ରଖିବା ବର୍ତ୍ତମାନ - ସେ ମୋର ଟିକେ ଫୋନ ମଝିରେ ଖରାପ ଥିଲା ତ ସେଥି ପାଇଁ ସେ ଫୋନ ଟାକୁ ବନ୍ଦ କରିକି ଟିଭିଟାକୁ ବର୍ତ୍ତମାନ ପସନ୍ଦ କରୁଚି ତ ମୁଁ ସେ ସେଥିପାଇଁ କଣ କରୁଚି ନା ତାକୁ ଯେତେବେଳେ ଖାଇବାକୁ ଦଉଚି ଆକ୍ଚୁଆଲି କଣ କି ଖାଇଲା ବେଳେ ବି ଛୁଆ ମାନଙ୍କୁ ଟିଭି ଦେଖେଇବା କଥା ନୁହଁ। ଡାକ୍ତରମାନେ ମନା କରୁଚନ୍ତି ତମେ ସ୍କ୍ରିିନ ଦେଖେଇକି ଛୁଆଙ୍କୁ ଖାଦ୍ୟ ଦିଅ ନାହିଁ କାହିଁକିନା ଆମେ ଯଦି ଖାଦ୍ୟ ଦଉଚେ ସେ ଟାଇମରେ ନା ଛୁଆକୁ ଯାହାବି ଦେଲେ ଛୁଆକୁ ମାନେ ଖାଦ୍ୟର ସ୍ଵାଦଟା ଆଉ କିଛି ଜାଣିପାରୁନି। ହେଲା କି ଆଉ ଯାହା ଦେଲେ ସେ ଖାଇଦବ। ହେଲା ଆଉ ସେଥିପାଇଁ ଟିଭି ଦେଖେଇବା ସମୟରେ ଛୁଆକୁ ଖାଦ୍ୟ ମଧ୍ୟ ଦବା କଥା ନୁହଁ। ତ କିନ୍ତୁ ହେଲେ କଣ ହବ ଯେହେତୁ ଛୁଆଟା ଟିଭିରେ ଫୋନ ଟା ଦେଖୁଥିଲା ପାଖରେ ଦେଖ ହଁ ଖାଇଦଉଚି ତ ହଁ ଫୋନ ଦେଖ କିନ୍ତୁ ଫୋହୁତ ଇଫେଟ ପକଉଚି ପାଖଟା - ଟିଭି ଟା ଟିକେ ଦୂର ଅଛି ତ କିନ୍ତୁ କଣ ଆବଶ୍ୟକ ଅନୁଯାୟୀ - ମାନେ ଯେତେବେଳେ ଅତ୍ୟଧିକ ହଇରାଣ କରୁଚି ମୁଁ ଟିକେ ଏକା ତ ଘରେ ଆଉ। ଅତ୍ୟଧିକ ହଇରାଣ କଲେ ବାଧ୍ୟ ହୋଇକି ଆମେ କଣ କରୁଚେ ନା ସଂଧ୍ୟା ସମୟରେ ଟିକେ ଟିଭିି ଦେଖିଦଉଚି ସେ -
ଆଚ୍ଛା ଆଉ ଅଲଗା ଆକ୍ଟିଭିଟି ପାଇଁ କଣ କରଉଚନ୍ତି ମାନେ ଯେମିତି ସେ ଏନ୍ଗେଜ ରହିବ ଖେଳରେ ହଉ କି ଆ ମାନେ ତୁତ୍ କାହା ସାଙ୍ଗରେ କାହା ପାଖରେ ବସିକି କଥାବାର୍ତ୍ତା ଶୁଣିବା ପାଇଁ ଯେମିତି ଘରେ ଆମର ଜଣେ ଜଣେ ଥାନ୍ତି ମା ମାନେ ଗପ କହିଲେ କି ଗୀତ କହିଲେ ଛଆ ପୁରା କାନ ଡେରିକି ଶୁଣିଥାନ୍ତି ସେ ସେମିତି ଅଲଗା ଆକ୍ଟିଭିଟିରେ କଣ ଆପଣ କରାଉଚନ୍ତି?
ସେଇଟା କି ତାକୁ ମୁଁ କଣ କରେ ନା ମୁଁ ଯେତେବେଳେ ରୋଷେଇ କରେ ତାକୁ ବିଶେଷ କରି କଣ ଟିଭି ଟା ମୁଁ ସେ ଟାଇମ୍ ରେ ନ ଲଗେଇକି ପନୀ ପ-ହେଲେ ହଁ ପରିବା ସବୁ ରଖିଦିଏ।
ହୁଁ ସେ ସେ ଚି-ଚିହ୍ନିଗଲାଣି ଟମାଟୋ କୋଉଟା, ବାଇଗଣ କୋଉଟା
ସବୁ ସବୁ ଚିହ୍ନି ଗଲାଣି ସେ। ଇଂଲିଶ ରେ ବି ସେ କହିପାରିବ। ହଁ ସବୁ ଚିହ୍ନି ଗଲାଣି ତାକୁ ମୁଁ ସେଟା
ଆଚ୍ଛା ସେଇ ଟାଇମ୍ ରେ ସେଇ ଟାଇମ୍ ରେ ଆପଣ ତାର ମାନେ ଯେମିତି ଆମ ଶରୀରର ପାର୍ଟସ୍ ସବୁ ବି କହିପାରୁଥିବେ। କି ହାତ ଦେଖେଇଲ ଗୋଡ ଦେଖେଇଲ ଏସବୁ କହିପାରୁଥିବେ। ସେ ସବୁ ବି ସେ ଜାଣିପାରୁଛି ଏଇଟା ମୋର ହାତ ତ ଏଇଟା ମୁଁ ମୁଣ୍ଡ କହିଲେ ମୁଣ୍ଡ ଉପରେ ନେଇ ହାତ ରଖିବ ଏସବୁ ବି କରିବି।
ଆଜ୍ଞା ଆଜ୍ଞା। ହଁ ତ ସେ ରୋଷେଇ କଲା ବେଳେ ମୁଁ ତାକୁ କୁହେ କି ଆଳୁ ଟା ଧନ ଦେଲ, କି ଏଇ ଜିନିଷ ଟା ଦିଅ କି ଟମାଟୋ ଟା ଦିଅ ସେତିିକ ତ ସ୍ ତା ଦ୍ଵାରା କଣ ହୁଏ କି?
ଯଦି ଗ୍ଳାସ୍ ଫ୍ଲାସ୍ ଗୋଟେ କଉଁଠି ଥୁଆଇଛି ଘର ଆମର ଯେଉଁ ଜିନିଷ ଗଲ ଏଇ ଗ୍ଲାସ୍ଟା ଟିକେ ନେଇଆସିବ। ସେ ଯାଇକି ସେରା ଶୁଣିକିରି ଯାଇକି ଆଣିପାରୁଛି।
ହଁ ହଁ ଶୁଣିକି ଆଣୁଛି। ପାଣି ଯଦି ଢାଳି ହେଇଗଲା ଗୋଟେ କପଡା ଆଣି ମୁଁ ପୋଛି ବିି ଦେବି।
ହଁ ହଁ ଏଇ ସବୁ ଜିନିଷ ଗୁଡା ଛୁଆ ଶିଖିଲେ ଛୁଆ ଜଲଦି ଜଲଦି କଣ ତାଙ୍କର ଡେବ୍ ଲପ୍ ମାଇନ୍ ମାଇଣ୍ଡ୍ ର ହେଇଯିବ।
ଆଜ୍ଞା। ସେଥିପାଇଁ ତ ସେ କଣ କହିକି ସେଟା ଯେତେବେଳେ ସେ ମ୍ ଯୋଉ ପରିବାଟା ଦଉଛି ସେଟା ଚିହ୍ନିବା ସହିତ ତାକୁ ମୁଁ କଣ କରେ ନା ସବୁ ଗଣିବା ମଧ୍ୟ ଶିଖେଇ ଦିଏ।
ଆଚ୍ଛା ହଁ।
ଟେ ଦିଅ ଦିଟା ଦିଅ ତିନିଟା ଦିଅ ଏମିତି କରି କରି ସେ କିଛି ମାନେ ସଂଖ୍ୟା ମଧ୍ୟ ଡାକିଲାଣି।
ଅହଁ ଆଉ ଯେମିତି ଆମର ରାତିରେ ଜହ୍ନ ହେଲା ତାରା ହେଲା ଏସବୁ ବି ସେ ଉପରକୁ ଅନେଇକି ସେଗୁଡା ବି ସବୁ ଚିନ୍ହି ପାରୁଛିଁ ହ ଯାଇ ଜନ ଏଇି ଟି ଅଛି।
ହଁ ହଁ ହଁ, ମାମା ହେଇ ଦେଖ ଜହ୍ନ ମାମୁଁ ଏଇଠି ଅଛି।
ହଁ ହଁ। ଆଉ ଆମର ଯୋଉ ପଶୁ ପକ୍ଷୀ ଆଖ ପାଖରେ ଯୋଉ ପଶୁ ପକ୍ଷୀ ରହିଲେ କୁକୁର, ବିଲେଇ, ଗାଈ ତାକୁ ବି ସବୁ ଜାଣିକିରି ସେଗୁଡ଼ା ବି ସବୁ୍ ଚିନ୍ହି ପାରୁଛି।
ହଁ ସେ ସବୁଡାକିବେ ମାମା ହେଇ ଦେଖ ଆସ ଛେଳି ଆସ ଥିଲା କି ଆମର ଗାଈ ଆସିଲା
ହୁଁ ହୁଁ ହୁଁ, ଏଇଟା ଆମ ହଁ ଏଇଟା ଆମ ଚୈ ନେ ପିଲା ଆମ ସହିତ ଯେତେ କଣ୍ଟାକ୍ଟ ରେ ରହିବ ଏଇ ଜିନିଷ ଗୁଡା ସେତେ ଜଲ୍ଦି ଜାଣିବ। ଆଉ ମାନେ ଯେତ୍ କିନ୍ତୁ ଆମ ବାପା ମା ଆମ ପରିବାର ଭିତରେ ସେ ଯେତେ ସମସ୍ତଙ୍କ ସହିତ ଓଭରାଲି ମିଶିବ ସେତେ ଜିନିଷ ଗୁଡା ଜଲ୍ଦି ଜାଣିବା ପାଇଁ ସୁବିଧା।
ସୁବିଧା ହବ। ହଁ ଦାନ୍ତ ପ୍ରାୟ ତେର ଚଉଦଟା ଆ ଆସିଗଲାଣି ହଁ। ଦାନ୍ତ ଟା କଣ କି ଆମେ ଯେତେ ମାନେ ଚୋବେଇବା ପାଇଁ ଖାଦ୍ୟ ଦବା ଛୁଆ ଯେ ସାତ ଆଠ ମାସର ହେଇଥିବ, ମାନେ ଜଷ୍ଟ ଯେମିତି କେମିତି କହୁଛି କି ନଳୁଆ ହେଲା ସେ ଟିକେ ଖାଇବା ଦ୍ଵାରା ହାଲ୍କା ସେ ତ ଖାଇ ପାରନ୍ତିନି ସେ ତେବେଳେ କାମୁଡିକି ଦାନ୍ତ ଭଲ୍ ସେ ଆସି ନଥିବ ମାନେ ନାଳିଇ ନାଳ କାମପୁଡିକି ଖାଇଲା ଦ୍ଵାରା ଦାନ୍ତ ମାନେ ଚୋବେଇବା ଖାଦ୍ୟ ଯେମିତି ସେଥିରେ ଦେଲା ଦ୍ଵାରା ଦାନ୍ତ ଟା ଶୀଘ୍ର ଆସିଯିବ ଆମର।
ଏବେ, ବେଶୀ କାଲି ମାନେ କଉ କୋଉ କଥା ପାଇଁ ବେଶୀ ଜିଦି, କୋଉ କଥା ପାଇଁ ଆପଣଙ୍କୁ ଲାଗୁଛି, ନାଇଁ ଏଇ କଥା ତା ପାଇଁ ବେଶୀ ଜିଦି କରୁଛି।
ହଁ, ଜିଦି କରେ, ଯେମିତି ଆଗରୁ ଫୋନ୍ ଦେଖିବା ପାଇଁ ଜିଦି କରୁଥିଲା। ଫୋନ୍ ଟାକୁ ମୁଁ ମ୍ ମାନେ ଧୀରେ ଧୀରେ, ମାନେ କମ୍ କମ୍ କରି କରି
ସେଥିପାଇଁ ଜିଦି ନା, ଫୋନ୍ ଦେଖିବାକୁ ଜିଦି ନା
ନାଇଁ ନାଇଁ, ଫୋନ ଦେଖିବା ପାଇଁ ପ୍ରଥମ କରୁଥିଲା। କମ୍ କମ୍ କରି କରି, ଧୀରେ ଧୀରେ ଫୋନ୍ ଟାକୁ ମୁଁ ବନ୍ଦ କରିଦେଲି। ବର୍ତ୍ତମାନ ଟିକେ ଖାଇଲା ବେଳେ ଟିଭି ଦେଖିବି।
ଆଜ୍ଞା।
କି ଏମିତି କି, କିଛି ଗୋଟେ ମୋର ବାଡି ଦରକାର, ତାର ଦର୍ କାର ମତେ ଦିଅ, ମୁଁ ସେଇଟା ଖେଳିବି। ତାକୁ ଗୋଟେ ତାର ଦେଇଦେଲେ, ନର୍ମାଲ୍ ଚାର୍ଜର୍ ହଉ
ହଁ, ନାଇଁ, ଆମ-ଅର ଘର ସାଇଡ଼ ରେ ଗୋଟେ ଝିଅଟେ ଅଛି, ଛୋଟ ଝିଅଟେ। ସେଇ ଦୁଇ ବର୍ଷ, ଅଢେଇ ବର୍ଷର। ସେ ଜିଦି ବେଶୀ କରିବ, କି ତା ମା କହିବ ଘରେ ର ସେ ଝିଅ କହିବ, ନାଇଁ, ମୁଁ ଯିବି, ସମସ୍ତଙ୍କ ଘରେ ବୁଲିବି। ନହେଲେ ବାହାରେ ବୁଲିବି, ଆଉ ନହେଲେ ଯିଏ ଗାଡ଼ି ଧରି ଗାଡ଼ି ଧରିକି ଗଲା, ତାର ଜିଦି କିି ମୁଁ ଗାଡ଼ିରେ ଯିବି। ହେଲା, ଏଇ ସବୁ ଯିଦି ଗୁଡ଼ା
ଟିକେ ବୁଲିବା ଅଭ୍ୟାସ୍ ଟା ଟିକେ କମ୍ କରୁଛି। ଓକେ। ହଁ। କାହିଁକିନା, ଯଦି ବୁଲିବା ଅଭ୍ୟାସ ଆମେ ଏବେଠୁ କରିଦବା, ଯେତବେଳେ ସେ ପାଠ ପଢିବ ନା, ସେ କହିବ, ମୁଁ ସୁ ସବୁଆଳେ ବୁଲିବି, ଆଉ ପାଠ ପଢ଼ିବାରେ ସେତବେଳେ ସେ ମନ ଦବନି।
ହଁ, ତାପରେ ଘର ପାଖରେ-ଏ ଅଧିକା ଘର ଥିଲେ ସେଇଟା ସୁବିଧା ହୁଏ। ହଁ, କା ଘରେ ବୁଲିକି ଟିକେ ଆସିବ। ଯଦି ଏକା ରହୁଥିବେ, ତ ସେମିତି ବି କରିଲେ ବି ନିଜେ ହଇରାଣ।
ହଁ, ଅସୁବିଧା ହେଇଯିବ।
ଆଜ୍ଞା।
ଆଜ୍ଞା।
ମୁଁ ଆପଣଙ୍କୁ କି
ହଉ, ଆଜ୍ଞା, ଆଜ୍ଞା, ମ୍ୟାଡ଼ାମ୍, ହଉ, ଠିକ୍ ଅଛି। ଆଉ ମୁଁ ଆପଣଙ୍କୁ ସହିତ ଆଉ ଥରେ କଥା ହେବି, ଠିକ୍ ଅଛି।
ଆଜ୍ଞା, ରଖନ୍ତୁ। ଆଜ୍ଞା, ମ୍ୟାମ୍ ଆପଣଙ୍କ ତରଫରୁ କଲଟିକୁ ଟିଵେକି ମୁଁ କଲ୍ କାଟିଲା ଠାରୁ କାଇଁ କଟୁ ନାହିଁ?
କିନ୍ତୁ ଟିକେ ମୋର ନେଟୱାର୍କ ଇସ୍ୟୁ ହୋଉଚି, ମୁଁ କାଟିବି।
ଅହ, ଫୋନ୍ ମୋର ବାହାରେ ରହିଲେ ଚଳିବ ତ?
ହଁ, ହଁ, ନାଇଁ, ଆପଣଙ୍କୁ ସବୁ ଉଁ ଯେ କିଛି ଦେଖେଇବନି, ମୋର ଆପଣଙ୍କ, ମୁଁ କାଟୁଛି।
ହଉ ଠିକ୍ ଅଛି।